ହ୍ୟାଲୋ।
ଆପଣ ଫ୍ରି ଅଛନ୍ତି?
ହଁ, ଫ୍ରି ଅଛି।
ମୁଁ କହିଲି ତାଲେ ଆଜି ଆମେ, ଶିକ୍ଷା ବିଷୟରେ କଥା ହବା। ହଁ, ହଁ।
ଆଜ୍ଞା।
ତା ହେଲେ ମୁଁ କହୁଛି ଶିକ୍ଷା କଣ? ଶିକ୍ଷା ହେଉଛି, ଆମର ଜ୍ଞାନ କୌଶଳ ଭଲ ଆଚରଣ ଏବଂ ନୈତିକ ମୂଲ୍ୟବୋଧ ଅର୍ଜନ କରିବାର ଗୋଟେ ପ୍ରକ୍ରିୟା। ଶିକ୍ଷା ମଣିଷକୁ ମାନେ ସଠିକ୍ ଭୁଲ ପାର୍ଥକ୍ୟ କଣ ଜଣେଇ ପାରେ, କୋଉଟା ଆମ ପାଇଁ ଠିକ୍ କୋଉଟା ଆମ ପାଇଁ ଭୁଲ। ସେଇଟା ଆମେ ନିଷ୍ପତି ମାନେ, ନିର୍ଣ୍ଣୟ କରିଥାଉ। ଏହା କେବଳ ବହି ପାଠ ପଢାରେ ସୀମିତ ନୁହେଁ। ବରଂ ଜୀବନରେ ପ୍ରତ୍ୟେକ ଅନୁଭବ ଶିଖିବା ଆମ ଶିକ୍ଷା ଏକ ଅଂଶ। ଶିକ୍ଷା ଦ୍ଵାରା ମଣିଷ ଜ୍ଞାନୀ, ସ୍ଵାବଲମ୍ବୀ, ଦାୟିତ୍ବବାନ୍, ନା ଟ୍ୟ ହୋଇଥାଏ। ତେଣୁ ଶିକ୍ଷାକୁ ଜୀବନର ସବୁଠୁ ଠାରୁ ମୂଲ୍ୟବାନ ସମ୍ପଦ ବୋଲି କୁହାଯାଏ। ଆମ ଜୀବନରେ ଶିକ୍ଷା କାହିଁକି ଦର୍ କାର। କାରଣ ଶିକ୍ଷା ଆମ ଜୀବନର, ସବୁଠାରୁ ମୂଲ୍ୟବାନ ସମ୍ପଦ। ଏହା ଆମକୁ ଜ୍ଞାନ, ବୁଦ୍ଧି, ଭ ଭଲ ଆଚରଣ ଏବଂ ନୈତିକ ମୂଲ୍ୟବୋଧ ଶିଖାଏ ଶିକ୍ଷା ଦ୍ୱାରା ଆମେ ଠିକ୍ ଭୁଲ ମଧ୍ୟରେ ପାର୍ଥକ୍ୟ ମଧ୍ୟ ବୁଝିପାରୁ। ଶିକ୍ଷା ଆମକୁ ଅବଲମ୍ବୀ କରେ। ଭଲ ଚାକିରି କିମ୍ବା ଜୀବିକା ପାଇବାରେ ସାହାଯ୍ୟ କରେ। କାରଣ ଆମେ ଅଧିକା ରୋଜଗାର ମାନେ ଅଧିକା ରୋଜଗାର, କରିବାକୁ ହେଲେ ଆମକୁ ଶିକ୍ଷା ଦରକାର। ଯଦି ଆମେ ଶିକ୍ଷା ଗ୍ରହଣ କରିନଥିବା ତାହେଲେ ଆମେ ମୁୂଲ ଲାଗିକି ହିଁ ଚଳିବାକୁ ହୋଇଥାଏଁ।
ଆଜ୍ଞା।
ଏହା ଆମର ମାନେ ବ୍ୟକ୍ତିଗତ ବିକାଶ କରି ଥାଏ। ଆମକୁ ସମାଜ ରେ ଜଣେ ସମ୍ମାନ ମିଳିଥାଏ। ଶିକ୍ଷା ଗ୍ରହଣ କରିଥିଲେଁ।
ଆଜ୍ଞା।
ତେଣୁ ସ ଏ ଶିକ୍ଷା ସମସ୍ତଙ୍କ ପାଇଁ, ନିହାତି ଦରକାର? କାରଣ ଆଜିକାଲି ଦୁନିଆରେ ଶିକ୍ଷା ବିନା ମଣିଷ କିଛି ନୁହେଁ। ଘରୁ ବାହାରିଲେ ବି ଆମର ଶିକ୍ଷା ଦରକାର ହେଇଥାଏ।
ନିହାତି।
ଶିକ୍ଷା ଶିକ୍ଷା ଆମର ଜୀବିକା ଉପରେ ନିର୍ଭର କରେ କାରଣ ଶିକ୍ଷା ନଥିଲେ ଆମେ କମ୍ ରୋଜଗାର କରିଥାଉ।
ଆଜ୍ଞା।
ଆଜ୍ଞା ଆପଣ କଣ କୁହନ୍ତୁ?
ଶିକ୍ଷା ଆମକୁ ବହୁତ ପ୍ରକାରର ବାଟ ବି ଶିଖାଇଥାଏ। ଶିକ୍ଷା ଆମକୁ କେବଳ ପଢିବା ଲେଖିବା ନୁହଁ ଭଲ ମଣିଷ ହେବାରୁ ମଧ୍ୟ ଶିଖାଇଥାଏ। ଠିକ୍ ବୋଉ ଭୁଲର ପାର୍ଥକ୍ୟ ବୁଝିବାକୁ ଶିଖାଏ। ଶିକ୍ଷା ଶୃଙ୍ଖଳା ଓ ସମୟର ମୂଲ୍ୟ ବୁଝାଇଥାଏ। ସତ। ସତ୍ୟ, ସଚୋଟତା ଓ ପରିଶ୍ରମର ମହତ୍ବ ଶିଖାଇଥାଏ। ଆତ୍ମବିଶ୍ଵାସ ବଢାଏ ଅନ୍ୟମାନଙ୍କୁ ସମ୍ମାନ କରିବା ସମସ ତାର ସମାଧାନ କରିବା କ୍ଷମତା ବଢ଼ାଏ। ଜୀବନର ସଫଳ ହେବା ପାଇଁ ମଧ୍ୟ ଜ୍ଞାନ କୌଶଳ ଶିଖାଇଥାଏ। ଶିକ୍ଷାରୁ ଆମକୁ ଆହୁରି ଅନେକ କିଛି ମିଳେ। ଯେପରି ଜ୍ଞାନ, ବୁଦ୍ଧି, ବିବେକ। ଲୋକଙ୍କୁ ସମ୍ମାନ କରିବା। ବାପା ମାଙ୍କୁ ସମ୍ମାନ ଦେବା। ମହିଳାଙ୍କୁ ସମ୍ମାନ କରିବା। ଭଲ ବ୍ୟବହାର ଶିଷ୍ଟାଚାର ସମୟର ମୂଲ୍ୟ ବୁଝିବା। ଲକ୍ଷ୍ୟ ହାସଲ କରିବାରେ ପ୍ରେରଣା ଦେଇଥାଏ। ଭଲ ଚାକିରିୀ ଓ ଜୀବିକାର ସୁଯୋଗ ମଧ୍ୟ ଦେଇଥାଏ। ସମାଜ ଓ ଦେଶର ଉନ୍ନତିରେ ଅବଦାନ ଦେବାର ଦକ୍ଷତା ମଧ୍ୟ ରଖିଥାଏ। ଶିକ୍ଷା ଆମ ଜୀବନର ମୂଳ ଆଧାର ଏହା ଆମକୁ ଜ୍ଞାନ ଦିଏ ଭଲ ଚରିତ୍ର ଗଢିଥାଏ ଠିକି ନିଷ୍ପତ୍ତି ନେବାକୁ ଶିଖାଏ ଶିକ୍ଷା ଦ୍ଵାରା ଆମେ ଭଲ ଚାକିରି କିମ୍ବା ଜୀବିକା ସୁଯୋଗର କରିବାକୁ ପାଇଥାଉ। ଆତ୍ମନିର୍ଭରଶୀଳ ହେଉ ବା ସମାଜର ଜଣେ ଦାଇତ୍ଵବାନ ନାଗରିକ ହୋଇଥାଉ ଶିକ୍ଷା ବ୍ୟକ୍ତି ସମାଜ ଓ ଦେଶର ଉନ୍ନତିର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଶିଖାଇଥାଏ।
ହୁଁ ଶିକ୍ଷା ବିନା ଆମକୁ ଶିକ୍ଷା ଆମ ଜୀବନରେ କାହିଁକି ଦରକାର କାରଣ, ଶିକ୍ଷା ଆମ ଜୀବନରେ ଗୋଟେ ସବୁଠାରୁ ମୂଲ୍ୟବାନ ସମ୍ପଦ ଏହା ଆମକୁ ଜ୍ଞାନ ବୁଦ୍ଧି ଭଲ ଆଚରଣ ନୈତିକ ମୂଲ୍ୟବୋଧ ଶିଖାଏ ଶିକ୍ଷା ଦ୍ଵାରା ଆମେ ଠିକ୍ ଭୁଲ ମଝିରେ ପାର୍ଥକ୍ୟ ଜାଣିପାରୁ। ଶିକ୍ଷା ଆମକୁ ସ୍ଵାବଲମ୍ବୀ କରାଏ।
ଏମତି ଶିକ୍ଷା ବିନା ଆମକୁ କେଉଁ କେଉଁ ଅସୁବିଧା ହବ ଶିକ୍ଷା ବିନା ମଣିଷର ଜୀବନରେ ଅନେକ ଅସୁବିଧା ଦେଖାଯାଏ ଶିକ୍ଷା ନଥିଲେ ଆମେ ଠିକ ଭୁଲ ମଧ୍ୟରେ ପାର୍ଥକ୍ୟ କରିବାରେ ଅସୁବିଧା ଅନୁଭବ ମାନେ ହୋଇଥାଏ ଭଲ ଚାକିରୀ କିମ୍ବା ଜୀବିକା ପାଇବା କଷ୍ଟ କର ହୋଇଥାଏ ଅଜ୍ଞତା କାରଣରୁ ଆମେ ଅନ୍ୟମାନଙ୍କ ଦ୍ଵାରା ପ୍ରତାରିତ ହୋଇଥାଉ ଶିକ୍ଷା ନଥିଲେ ସରକାରୀ ଯୋଜନା ସ୍ୱାସ୍ଥ୍ୟ ସ୍ୱଚ୍ଛତା ଏବଂ ଆଇନ ଏ କଥା ଆମେ ବୁଝି ପାରିନଥାଉ ମେଡିକାଲ କିଛି କେସ୍ ହେଲେ ମଧ୍ୟ ଏଇଟା ଆମେ ଶିଖିଆ ଶିଖିିନଥିବା ଆମେ କିଛି ନିଜେ କରିପାରିବା ନାହିଁ। ବ୍ୟାଙ୍କ ଙ୍କୁ ଗଲେ ବି ଦେଖିବେ ଅ ଅଧିକାଂଶ ଲୋକ ଶିକ୍ଷା ଶିଖିନଥାନ୍ତି ସେମାନେ ଆମ-ପଚାରନ୍ତି ଟିକେ ଯଉ ଫିଲ୍ଅପ୍ ପଡ଼ିଦିଅ।
ଆଜ୍ଞା, ଆଜ୍ଞା।
କିପରି ସମାଜରେ, ମାନେ ଆମର ଆତ୍ମବିଶ୍ଵାସରେ ସହ କଥା କହିବା। ଗୋଟେ ନିଷ୍ପତ୍ତି ନେବା, ଗୋଟେ ମୁଁ କଷ୍ଟକର ହୋଇପଡେ। ଯଦି ଆମେ ବିନା ଶିକ୍ଷା ଆମେ ଗ୍ରହଣ କରିଥାଉ।
ଆଜ୍ଞା।
ଜୀବନରେ ନିହାତି ଦରକାର। କାରଣ ଶିକ୍ଷା ମଣିଷ ଜୀବନର ଗୋଟେ ମୂଳ ଆଧାର। ଏହା ଆମକୁ ଜ୍ଞାନ, ବୃଦ୍ଧି ଭଲ ଆଚରଣ, ନୈତିକ, ମୂଲ୍ୟବୋଧ ପ୍ରଦାନ କରେ। ଶିକ୍ଷା ଦ୍ଵାରା ଆମେ ସଠିକ ଭୁଲ୍ ମଧ୍ୟରେ, ପାର୍ଥକ୍ୟ ଜାଣିଥାଉ। ଶିକ୍ଷା ଆମକୁ ସଲମ୍ବୀ କରେ। ଭଲ ଚାକିରି ଜୀବିକା ଦେଇଥାଏ। ଜଣେ ଶିକ୍ଷିତ ବ୍ୟକ୍ତି ନିଜ ପରିବାର ସ ସମାଜ ଦେଶର ଉନ୍ନତି ନିମନ୍ତେ, ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିପାରେ। ତେଣୁ ସୁନ୍ଦର ସଫଳ ଆଉ ଉନ୍ନତ ଜୀବନ ଗଢିବା ପାଇଁ, ଶିକ୍ଷା ଆମ ଜୀବନରେ ନିହାତି ଦରକାର।
ଆଜ୍ଞା।
ଶିକ୍ଷା। ଦେଖିବେ ଆଜିକାଲି ଗୋଟେ, ଗୋଟେ ଘରେ ବାପା ବାପା ମା ମାନେ, ଶିକ୍ଷିତ ନଥାନ୍ତି। ସେମାନେ ଯେହେତୁ ଶିକ୍ଷିତ ନଥାନ୍ତି ସେମାନେ କୁହନ୍ତି। ମୋ ଛୁଆ ମାନେ ବି ପାଠ ପଢିବେ ନାହିଁ। କାରଣ ମୁଁ ତ ମୂଲ ଲାଗି ଖଟୁଛି। ମୋ ଛୁଆ ବି ଖ ଟିବେ, କିନ୍ତୁ ସେଇଟା ଭୁଲ, ଆଜିକାଲି ସରକାର ବହୁତ ପ୍ରକାର ଯୋଜନା କଲାଣି। ସ୍କୁଲରେ, ପିଲା ମାନଙ୍କୁ ଯିବା ପାଇଁ, ଗରିବ ଘରର ପିଲା ପଢି ପାରୁନଥିଲେ। ସେମାନଙ୍କ ପାଇଁ, ଜୋତା, ମଜା, ଖାଇବା ପିଇବା- ବହି, ଖାତା ଏମିତି କି ସବୁ କିଛି ଯୋଗେଇ ଦଉଛି। ଯାହା ଦ୍ୱାରା ପିଲାଙ୍କୁ, ମାନେ ଆସିବା ପାଇଁ ଯେମିତି ଆଗ୍ରହ ହବ ସେ ଏଥିପାଇଁ ଏବେ, ଖାଇବା, ପିଇବା, ଜୋତା, ମୋଜା ଡ୍ରେସ ବି ଦଉଛି। ସବୁ ଦଉଛି। ଯେମିତି କି ଗରିବ ଘର ପିଲା କହୁଛି, ଆମେ ଖାଇବୁ କି ଡ୍ରେସ ପିନ୍ଧିବୁ ଏ କରିବୁ, ସେଥିପାଇଁ ଆଗ୍ରହ ହେଇକ ସ୍କୁଲ ସ୍କୁଲ ଯିବେ।
ଆଜ୍ଞା।
ସେଥିପାଇଁ ମଧ୍ୟ ସରକାର ବ୍ୟବସ୍ଥା କରିଛନ୍ତି, ଆଜିକାଲି ପଢିବା ପାଇଁ। ଆଉ ପାଠ ପଢା ସହିତ ଖେଳ କୁଦ ପାଇଁ ବି ଦିନିଷ ଏବେ ରଖିଛନ୍ତି। ଦଉଡିଆ, ବ୍ୟାଡମିଣ୍ଟନ ସ୍କୁଲ ମାନଙ୍କରେ, ହଁ।
ଶିକ୍ଷା ମୋ ଆମକୁ ସମସ୍ତ ଲୋକଙ୍କୁ ସମ୍ମାନ ଦୃଷ୍ଟିରେ ଦେଖିବା, ଏବଂ ସମ୍ମାନ କରିବାକୁ ମଧ୍ୟ ଶିଖାଇଥାଏ। ବିଶେଷ କରି ମହିଳା ମାନଙ୍କ ତାଙ୍କ ପ୍ରତି ସମ୍ମାନ, ଭଦ୍ର ବ୍ୟବହାର, ସୁରକ୍ଷା ଏବଂ ସମାନ ଅଧିକାରର ମହତଵ ବୁଝାଏ। ଶିକ୍ଷା ଆମକୁ ଭେଦଭାବ ନ କରି ସମସ୍ତଙ୍କ ଦୟା ସହଯୋଗ ଓ ସମ୍ମାନର ସହିତ ବ୍ୟବହାର କରିବାକୁ, ପ୍ରେରଣ ଦେଇଥାଏ।
ଆଜ୍ଞା।
ଶିକ୍ଷା ଆମକୁ ମହିଳା ଓ ପୁରୁଷ ସମାନ ବୋଲି ବୁଝାଏ। ବଡ଼ ଛୋ ଟ, ଶିକ୍ଷକ ବାପା ମା ଏବଂ ସମସ୍ତଙ୍କୁ ସମ୍ମାନ କରିବାକୁ ଶିଖାଏ। ଖରାପ ଭାଷା, ଅସଦା ଚରଣରୁ, ଦୂରରେ ରହିବାକୁ ଶିଖାଇଥାଏ। ଅନ୍ୟମାନଙ୍କର ଭା ଭାବନା ଅଧିକାରକୁ ସମ୍ମାନ କରିବାକୁ ଶିଖାଏ। ସହଯୋଗ, ଦୟ, କ୍ଷମା, ସହାନୁଭୂତିର ଭାବନା ବଢାଏ। ଝିଅ ଓ ପୁଅ ମଧ୍ୟରେ ଭେଦଭାବ ନକରିବାକୁ ଶିଖାଏ। ଜଣେ ଭଲ ଦାୟିତ୍ୱବାନ ଓ ସଭ୍ୟ ନାଗରିକ ହେବାକୁ ମଧ୍ୟ ପ୍ରେରଣା ଦେଇଥାଏ।
ଆଜ୍ଞା। ଶିକ୍ଷା ଆମ ଜୀବନରେ ଗୋଟେ ନିହାତି ଦରକାର। କାରଣ ସେଇଟା ଛୋଟ। ଆଜିକାଲି ଛୋଟ ଛୁଆ ମାନେ ଦେଖିବେ ପାଠ ପଢୁନାହାନ୍ତି। ସେମିତି ବୁଲୁଛନ୍ତି। ସେଥିପାଇଁ ତାଙ୍କ ବାପା ମା, ମାନଙ୍କୁ ହିଁ ତାଙ୍କ ପ୍ରତି ଧ୍ୟାନ ଦେବାକୁ ପଡିବ।
ଆଜ୍ଞା ନିହାତି।
କେବଳ ବାପା ମା। ବାପା ତ ଦିନ ରାତି ଖଟୁଛନ୍ତି ଛୁଆଙ୍କୁ ପଢିବା ପାଇଁ। ହେଲେ ଘରେ ପାଖରେ ରହୁଛି ମା। ଯୋଉଟା କି ମା ହିଁ କେବଳ ପିଲାଙ୍କ ପାଠ ପଢା ଏ ସବୁ ଦେଖିବାକୁ ହିଁ ପଡିବ। ଯଦି ପିଲା କହିବ ନାଇଁ ମୁଁ ପଢିବିନି କି ମୁଁ ଯିବିନି, ଯଦି ତାଙ୍କୁ ଯଦି ମା ଯଦି କହିବ ନାଇଁ ତୁ ପଢିନି କି ଯାନି ତାହେଲ ଛୁଆ କେବେବି ବଦଳି ପାରିବନି, ସେ ପାଠ ପଢା ଆଉ ପିଲାର ଭବିଷ୍ୟତ କେବଳ ବାପା ମାଙ୍କ ଉପରେ ହିଁ ଗଢା।
ନିହାତି ଶିକ୍ଷା ଆମକୁ ସଭ୍ୟ ଭଦ୍ର ବ୍ୟବହାର କରିବାକୁ ବି ଶିଖାଇଥାଏ। ମହିଳାଙ୍କ ସୁରକ୍ଷା ଓ ସମ୍ମାନ ରକ୍ଷା କରିବାର ଦାୟିତ୍ବ ବୁଝାଇଥାଏ ଆମକୁ। କାହାକୁ ଅପମାନ କରିବା, ହଇରାଣ କରିବା କିମ୍ବା ଅନ୍ୟାୟ ନ କରିବାକୁ ମଧ୍ୟ ଶିଖାଇଥାଏ। ମତଭେଦ ଥିଲେ ମଧ୍ୟ ଶାନ୍ତିପୂର୍ଣ୍ଣ ଭାବେ କଥା ହେବାକୁ ଶିଖାଇଥାଏ। ପରସ୍ପର ସହଯୋଗ, ସଦଭାବନା ବଢ଼ାଇ ଥାଏ, ଆଇନ ସାମାଜିକ ନିୟମକୁ ମାନିବାକୁ ଶିଖାଏ। ସତ୍ୟ ସ୍ୱଚ୍ଛଟତା ଦାୟିତ୍ଵ ବୋଧ ଗ-ଗଢି ତୋଳେ। ପରିବାର ସମାଜ ଓ ଦେଶ ପ୍ରତି କର୍ତ୍ତବ୍ୟ ମଧ୍ୟ ବୁଝାଇଥାଏ ଆମକୁ‌।
ଆଉ ଶିକ୍ଷା ଆମ ଯ-ଯିଏ ଦେଖିବେ ଶିକ୍ଷା ଗ୍ରହଣ କରିଥିଲେ ସେ ସବୁବେଳେ ନମ୍ର ହୋଇଥାନ୍ତି। ପୁରା ଭଦ୍ର ହୋଇଥାନ୍ତି ଆଉ ଯୋଉମାନେ ଦେଖିବେ ପାଠ ପଢିନାହାନ୍ତି ସେମାନେ ଅଭଦ୍ର ହୋଇଥାନ୍ତି କାହାକୁ କଣ କୁହାଯାଏ କୋଉଠି ସେମାନେ ଜାଣିପାରନ୍ତି ନାହିଁ, ସମସ୍ତଙ୍କ ସବୁ ଭଦ୍ରରେ କଥାବାର୍ତ୍ତା କରନ୍ତି ନାହିଁ, ସେଥିପାଇଁ ବି ଶିକ୍ଷା ବହୁତ ଦର ର କେବଳ ଆମେ ନିଜକୁ ମାନେ ଭଲ ଭଦ୍ର ହିସାବରେ ଗୋଟେ ଗଢ଼ି ତୋଳିବା ପାଇଁ ଶିକ୍ଷା ଦରକାର ହୋଇଥାଏ, ଆଜ୍ଞା।
ଶିକ୍ଷା ଆମକୁ ନିଜ ଅଧିକାର ଓ କର୍ତ୍ତବ୍ୟ ବିଷୟରେ ସଚେତନ କରାଏ। ଆମର ନିର୍ଭରଶୀଳ ହେବାକୁ ସାହାଯ୍ୟ କରେ। ଭୁଲ ଶିଖି ଆଗକୁ ବଢିବାର ସାହସ ମଧ୍ୟ ଦେଇଥାଏ। ପରିବେଶ ର ସୁରକ୍ଷା ଲୋକଙ୍କର ଶ୍ ସୁରକ୍ଷା, ମହିଳାଙ୍କ ସୁରକ୍ଷା କରିବାର ମହତ୍ଵ ମଧ୍ୟ ବୁଝାଇଥାଏ। କାହାକୁ କି କିପରି ବ୍ୟବହାର କରିବା ତାହା ମଧ୍ୟ ଶିଖାଇଥାଏ, ପରିଷ୍କାର ପରିଛନ୍ନ ରହିବାର ଅଭ୍ୟାସ ଗଢି ତଳେ ଭଲ ନେତୃତ୍ଵ ଓ ଦଳ। ଦଳଗତ କାମ କରିବାକୁ ମଧ୍ୟ ଶିଖାଇଥାଏ, ଧୈର୍ଯ୍ୟ, ପରିଶ୍ରମ ଅଧ୍ୟୟ ବ୍ୟବସାୟ ମଧ୍ୟ ବୁଝାଇଥାଏ, ଦେଶ ପ୍ରେମ ସାମାଜିକ ଦାୟିତ୍ଵ ମଧ୍ୟ ଜାଗ୍ରତ କରିଥାଏ।
ଆଜ୍ଞା। ଶିକ୍ଷା ମଣିଷ ଜୀବନରେ ମାନେ ଆମର ନିହାତି ଦରକାର। କାରଣ ଛୋଟ ବେଳୁ ହିଁ ଶିକ୍ଷା ଆମକୁ ଗ୍ରହଣ କରିବାକୁ ହୋଇଥାଏ। ପିଲାମାନଙ୍କୁ ଆଜିକାଲି ମା ମାନେ ଦେଖିକେ ବହୁତ ଶିକ୍ଷା ଉପରେ ବି ପ୍ରେସର ଦଉଛନ୍ତି। ଯୋଉଟା ସ୍କୁଲ ଯିବି ସ୍କୁଲରୁୁ ଆସି ସାଙ୍ଗେ ସାଙ୍ଗେ ଟ୍ୟୁସନ ପଢଉଛନ୍ତି ଟଉସନୁ ଆସିକି ଏମିତି ଏମିତି ପିଲାଙ୍କୁ କରିବା ଦ୍ୱାରା ସେମାନେ ପାଠ ପଢ଼ାକୁ ଡରୁଛନ୍ତି, କାରଣ ପାଠ ମଝ୍ହ୍ୟରେ ମଧ୍ୟ ଏଥିରେ ବି ତାଙ୍କୁ ଟିକେ ଟିକେ ଖେଳିବା ପାଇଁ ଦବା ଟିକେ ଟିକେ ଅ ଖାଲି ପାଠ ନୁହଁ। ଶିକ୍ଷା ବହୁତ ପ୍ରକାର ଅଛି ପିଲାମାନେ ଦେଖିବେ କ୍ରିକେଟ ଖେଳିକି ବି ନାଁ କରିଦଉ ନା କରୁଛନ୍ତି, କେତେ ଫୁଟବଲ ଖେଳିକି ବି ନା କରୁଛନ୍ତି। ତେଣୁ ସବୁ ଜିନିଷରେ ପିଲାଙ୍କୁ ଇଏ କରିବା କଥା କେବଳ ଶିକ୍ଷା ଯେ କେବଳ ପାଠରେ ବହିରେ ସୀମିତ ସେଇଟା ନୁହଁ। ଶିକ୍ଷା ବହୁତ ପ୍ରକାର ଅଛି ଯୋଉ ଜିନିଷ ଟା କରୁଛ ଭଲରେ କର, ସେ ଶିକ୍ଷା, ଯଦି ଖେଳୁଛ ତ କ୍ରିକେଟ ଭଲରେ ଖେଳ। ଯୋଉଟା ବି କରିବ ସବୁଟା ଶିକ୍ଷା, ପାଠ ପାଠ ବାଟରେ ପଢ଼ ଅଲଗା ବାଟରେ ବି ପଢ଼। କାରଣ ଆମ ଶିକ୍ଷା ଉପରେ ଆମ ଜୀବିକା ଆମ ରୋଜଗାର ସବୁ ନିର୍ଭର କରେ ସେଇ ଶିକ୍ଷା ଉପରେ। ଆମ ସମାଜରେ ବି ସମ୍ମାନ ମିଳେ କେବଳ ଶିକ୍ଷା ପାଇଁ ଶିକ୍ଷା ଯୋଉମାନେ ଗ୍ରହଣ କରନ୍ତି ସେମାନଙ୍କୁ ସମ୍ମାନ ମିଳେ।
ନିଶ୍ଚିତ।
ହଉ ତାହେଲେ ଆପଣଙ୍କ ସହ କଥା ମୋତେ ଭଲ ଲାଗିଲା
ଆଜ୍ଞା ଆଜ୍ଞା ଆଜ୍ଞା ଠିକ ଅଛି।